ମହାଶୟ ସାଦର ପ୍ରଣାମ।
ପ୍ରଣାମ ସାର୍ ପ୍ର ପ୍ରଣାମ।
ଆଉ ଆଶା କରୁଛି ଭଲରେ ଥିବେ।
ହଁ ଆଜ୍ଞା ଆମେ ସମ୍ପୂର୍ଣ୍ଣ ଭାବେ ଭଲରେ ଅଛୁ।
ଆଉ କେଉଁ ସବୁ କାର୍ଯ୍ୟ ଚାଲିଛି ଏବେ
ବର୍ତ୍ତମାନ ବର୍ଷା ଜୋର ଦେଇଥିବାରୁ କିଛି କାମ କରି ହେଇନଥିଲା ରୋଷେଇ କାମ ଚାଲିଛି। ତାପରେ
ହ
ରୋଷେଇ କାମ ସାରିକି ଖାଇଦେବି? ତାପରେ ମୋର କିଛି ଆସାନମେଣ୍ଟ ବାକି ରହିଛି ତାକୁ ଲେଖିବି ଆଉ।
ଆଚ୍ଛା ଆଛା ଆଉ କଣ ଖାଇବାରେ କଣ ବନେଇଛନ୍ତି ଆଜିି।
ସାର୍ ଖାଇବାରେ ଆଜି ବହୁତ୍ ସୁନ୍ଦର ଖାଦ୍ୟ ହେଇଛି କାରଣ ବର୍ଷା ପାଗକୁ ଏଇ ଥଣ୍ଡା ପାଗକୁ ଟିକେ ଅଲଗା ପ୍ରକାର ମାନେ ହଁ।
ଓହୋ ଏକଲା ଏକଲା ଖାଉଛନ୍ତି ଆମକୁ ଆଉ ଡାକୁନାହାନ୍ତି
ନିହାତି ସାର୍ ଆପଣଙ୍କୁ ବି ନିମନ୍ତ୍ରଣ କରାଯିବ ଆପଣ ପ୍ରସ୍ତୁତ ହୋଇ ରହିଥାନ୍ତୁ
ଆଜ୍ଞା ଆଜ୍ଞା ଆମେ ତ ପ୍ରସ୍ତୁତ ହେଇ କି ଅଛୁ ଆଉ।
କରିବେ କୁହନ୍ତୁ ସାର୍?
ଆମେ ଏ ଯଉ ମହୁର। ମହୁର ମହୁର ଆଉପ ଏସେ ଏଜୁ ଲାର୍ଭା ଭା ଗୁଡାକ।
ଆଚ୍ଛା ଆଛା ବୁଝିପାରିଲି ସାର୍ ଠିକ ଅଛି ସାର୍ ଆପଣ ଆସନ୍ତୁ ଆପଣଙ୍କ ପାଇଁ ମୁଁ ନିହାତି ଭାବରେ ସୁନ୍ଦର ଭାବରେ ପ୍ରସ୍ତୁତ କରି ଆପଣଙ୍କ ପସନ୍ଦର ଖାଦ୍ୟ ରଖି ଦେଇଥିବି
ଆଚ୍ଛା
ଆପଣି କିଏ କିଏ ଆସିବେ କି?
ଆମେ ମ ମୋର ଗୋଟେ ଡେଙ୍ଗା ହେଇକି ସାଙ୍ଗ। ଡେଙ୍ଗା ସାଙ୍ଗଟେ ଆଉ ଜଣେ ଆ ଗୋରା ହେଇକି ଚଇ ଛାଡିଥିବ ସେଇ ସାଙ୍ଗ ସହି ତ ତିନି ଜଣ ହେଇଆସିବ ଆଉ।
ଆପଣ ତ ଆଜ୍ଞା
ପୁନ୍ୟ ଏକ
ଆପଣଙ୍କର ନେଟୱାର୍କ ଟିକେ ସମସ୍ୟା ରହୁଛି ବୋଧେ
ଠିକ ଅଛି ସାର୍ ମୁଁ ଚେଷ୍ଟା କରୁଛି ହୁଁ ଭଲ ନେଟଓର୍କର ଜାଗାକୁ ଯାଇକି କ
ଆଜ୍ଞା ଆଜ୍ଞା
ଏବେ ଶୁଭୁଚି ସାର୍ ମୋ କଥା
ଆଜ୍ଞା ସାର୍ ଶୁଭୁଛି ଆପଣ ଆଜି ଜଳପାନରେ କଣ ଗ୍ରହଣ କଲେ? କଣ ଖାଇଲେ
ଜଳପାନ ମୁଁ ଏପର୍ଯ୍ୟନ୍ତ କରିନି ରୋଷେଇ ବି ମୋର ସରିନାହିଁ ସାର୍ ଆଉ ରୋଷେଇ ସରିଲା ପରେ ସମସ୍ତ କାର୍ଯ୍ୟ ମୁଁ କରିଦେବି
ଆଚ୍ଛା ଆଚ୍ଛା ଆଜି ତ ଆପଣ ଥଣ୍ଡା ଯୋଗୁ ଗା ଗାଧେଇଲେଣି କି ନାଇଁ?
ହଁ ସାର୍ ଥଣ୍ଡା ହେଇଛି ବୋଲି ନ ଗାଧେଇବା ଏଇଟା ଉଚିତ ରହିବନି ହେଁ ତଥାପି ମୁଁ ମୋର ନିତ୍ୟ କର୍ମ ଏପର୍ଯ୍ୟନ୍ତ ସାରି ଦେଇେଇଛି ସବୁ ବାକି ରହିଥିଲା ରୋଷେଇ କାମ ତାକୁ ବି ସାରି ବା ଉପରେ ଅଛି
ଆଉ ଯୋଉ ଲେଖା ଲେଖି ଗୁଡାକ ତ ଆପଣ ସମ୍ପୂର୍ଣ୍ଣ କରିଥିବେ ଆପଣଙ୍କର ଗୋଟେ ନା ଦୁଇଟା ରହିଯାଇଥିଲା ନା
ହଁ ସାର୍ ତାକୁ ମୁଁ ମନେ ରଖି ଅ ଆଜି ରାତି ଏ ଅନିଦ୍ରା ରହି ସମ୍ପୂର୍ଣ୍ଣ ମୋର ଆସାଇନମେଣ୍ଟ କରିକି ହିଁ ଶୋଇ ହଁ ଶୋଇଥିଲି ସାର୍
ଅ ତଥାପି ଆଉ କିଛି ରହିଯାଇଛି ନା କେମିତି
ବର୍ତ୍ତମାନ କିଛି ନାହିଁ ମୋର ମୋ ଅମ୍ ଯାହା ସବୁ ମୋର କାର୍ଯ୍ୟ ଥିଲା ତାକୁ ସମ୍ ପୂର୍ଣ୍ଣ କରି ସାରିଚି ମୁଁ।
ଆପଣ ବହୁତ ତୀବ୍ର ଅଛନ୍ତି।
ହଁ ସାର୍ ମୁଁ ନିହାତି ଭାବରେ ଗୋଟେ କୁ ଯାହାକୁ ଧ୍ୟାନ ଦେଲି। ଅର୍ଥ ମୁଁ ତାକୁ ସାରିବା ପାଇଁ ଚେଷ୍ଟା କରେ।
ଆରମ୍ଭ କରିଛନ୍ତି ମାନେ ଶେଷ କରିବା ତ ପର୍ଯ୍ୟନ୍ତ ଅବିରକ୍ତ କାମ କରନ୍ତି ଆପଣ।
ନିହାତି ସାର ତାହା କରିବାକୁ ହିଁ ହବ। ତେବେ ହିଁ ଆମେ କାର୍ଯ୍ୟ। ଉ ଉ ମାନେ ସଫଳତା ପାଇ ପାରିବା ହଁ କି ନାଇଁ ସାର୍।
ଅ ହ ନିଶ୍ଚିତ ଭାବରେ ଆପଣଙ୍କର ଏହି ଏହା ଗୋଟେ ଭଲ। ଅ ପ୍ରେରଣା ଦାୟି ଦାୟକ ଅଭ୍ୟାସ ଦିଏ।
ହଁ ସାର୍ ଏହା ମତେ ବହୁତ ସହଯୋଗ। ମାନେ ଆଗକୁ ବଢିବା ପାଇଁ ମତେ। ସାହସ ସହଯୋଗ ମୁଁ ନିଜକୁ ନିଜେ ଅନୁପ୍ରାଣିତ କରୁଅଛି ସାର୍।
ହଁ। ମାନେ ତା ମାନେ ଆପଣ କହିବାକୁ ଚାହୁଁଛନ୍ତି ଯେ ତାହା ଆପଣଙ୍କର ସଫଳତାର। ଚାବି କାଠି।
ହଁ ସାର୍ ଆପଣ ଠିକ କହିଲେ।
ଓ ହଁ। ଏହିପରି ଆମେ ଆପଣଙ୍କ ସହ କଥା ହେଇକି ଏଇ ଭଳିଆ। ପ୍ରେରଣା ଦାୟକ ମୋ କଥା ଗୁଡ଼ାକ ଶିଖିପାରୁଛୁ ସେଥିପାଇଁ। ବହୁତ ଖୁସି ଲାଗୁଚି ଆଉ।
ଧନ୍ୟବାଦ ସାର୍।
ଆଉ ବୁଲାବୁଲି କେମିତି କଣ ଚାଲିଛି।
ହଁ ସାର୍ ଯେହେତୁ ଆଜି ପାଗ ଭଲ ଟା ଅଛି ବର୍ଷା ପାଗ ନା ଖରା ଅଛି। ମୁଁ ଭାବୁଛି ଆଜି ଗୋଟେ ଏ ନୂତନ। ହଁ ଯୋଜନା ଆକା ବୁଲିବାର। ମୁଁ ଚାବିଛି ଯଦି ହୁଏ ତ ଆପ୍ ଆପଣ ଆମ ସହ ଯୋଗଦାନ କରିପାରିବେ କି।
ହଁ ନିଶ୍ଚିତ ଭାବରେ ଆମ ଆମର ମଧ୍ୟ ଇଚ୍ଛା ରହିଛି କି ଆମେ। ହୁଁ ଟିକେ ଭ୍ରମଣରେ ବାହାରିବୁ।
ଠିକ ଅଛି ତେବେ ମୁଁ। ସମୟ ପୂର୍ବରୁ ଆପଣଙ୍କୁ ସୂଚନା ପ୍ରଦାନ କରିବି। ଯେ ମୁଁ ଆସୁଛି ଆପଣଙ୍କୁ ନବାକୁ ଆପଣ ଯଦି ଚାହିଁବେ ତେବେ ମୋ ସହ। ଏକ ଭୋଜି କୁ ଯିବାର ମୋର ଯୋଜନା ଅ ଛି ବାହାଘର ଭୋଜି ଟା। ଆମର ସମ୍ପର୍କୀୟ ଭାଇ ଘରର ଝିଅର। ବାହାଘର ଭୋଜି ଟା ଆଜି ହଉଛି ସେଟା। ଯଦି ଆପଣ ଆସିପାରିବେ ଆମ ସହ ତେବେ ନିହାତି ଭାବରେ ଆଜିର ଭୋ ଜି କାର କାର୍ଯ୍ୟକ୍ରମ ଗୋଟେ ହୋଇପାରିବ।
ନିଶ୍ଚିତ ଭାବରେ ଭୋଜିକୁ ଗଲେ କେ ଆମେ ନେ। ନୂଆ ନୂଆ ବ୍ୟଞ୍ଜନ ସବୁ। ଦେଖିବା ସହିତ ଖାଇ ପାରିବା ଅନୁଭବ କରିପାରିବା ନା ତେଣୁ ମୁଁ ଜମା ମନା। କରିବିନି।
ଆଜ୍ଞା ସାର୍। ଆଉ ଆପଣ ଜଣେ ଆସିବେ ନା ଆଉ କାହା ସବୁ ଆସିବେ।
ଆମେ ଆସିବୁ ତିନି ଜଣ ଆସିବୁ। ଆମର ଡେଙ୍ଗା ସାଙ୍ଗ ଆଉ ଗୋଟେ। ଏ ଗରା ହେଇକି ଚଇ ଛାଡିଥିବା ସାଙ୍ଗ।
ବୁଝିଲି ବୁଝିଲି ସାର୍ ତେବେ ଭଲ ରହିବ ଯଦି। ଆପଣ ତିନି ଜଣ ଗୋଟିଏ ମୋଟର ଗାଡିରେ ଆସିବେ। ଏବଂ ମୁଁ ମୋର ନିଜର ମୋଟର ଗାଡିରେ ତୀତ। ମହାଶୟଙ୍କୁ ନେଇକି ଆମର କଥା ହେଇଥିଲୁ ଦି ଜଣ। ଭୋଜିକୁ ଯିବୁ ବୋଲି ଯେତେବେଳେ ତମେ ତିନି ଜଣ ଆସିବ କହୁଛ। ତେବେ ତମର ଗୋଟେ ମୋଟର ଗାଡିରେ ଆସ ଆମର ଅ। ଦୁଇ ଜଣ ଆମେ ମୋଟର ଗାଡିରେ ଆସିବୁ ଠିକ ହବ କି ନାହିଁ କହିବ ମତେ?
ହଁ ଠିକ ହବ କିନ୍ତୁ ମୁଁ ଏହି ପରିପ୍ରେକ୍ଷୀରେ ଗୋଟେ କହିବାକୁ ଚାହୁଁଥିଲି।
କୁହନ୍ତୁ ଆଜ୍ଞା।
ଆପଣ କେବଳ। ରୂପ ରଙ୍ଗ ବର୍ଣ୍ଣନା କରିବେ ନାମ ମେସନ ନାମ। ହ ନାମଟାକୁ ପ୍ରକାଶ କରିବେ ନାହିଁ‌।
ଆଜ୍ଞା ସାର୍ ଠିକ୍ ଅଛି ସାର୍ ମୁଁ ଚେଷ୍ଟା କରିବି।
ଆଜ୍ଞା ଏହିପରି ଅଭ୍ୟାସ ରଖିଲେ ଆଗକୁ ଆଗକୁ ଆମେ ବଢ଼ିପାରିବା।
ଠିକ ଅଛି ସାର୍ ମୁଁ ଆଗକୁ ଧ୍ୟାନ ଦେବି ଏଥିପ୍ରତି।
ଆଜ୍ଞା। ଆଉ ଆପଣଙ୍କର ବାଡିରେ କଣ କଣ ଚାଷ ହୁଏ?
ସାର୍ ବର୍ତ୍ତମାନ ତ ବାଡିରେ ଆମର। ବିଭିନ୍ନ ପ୍ରକାର ପରିବା। ଲାଗିଛି ଯେମିତି କିି ଆପଣ ଜାଣିଥିବେ। ଏଇ ବର୍ଷା ସମୟରେ ବିଭିନ୍ନ ପ୍ରକାର। ଆମେ ପନିପରିବା ଆମ ନିଜ ବାଡ଼ିରେ ଚାଷ କରିଥାଉ ଯାହାକି ଆଉ। ପାଣି ଦେବାକୁ ଆମକୁ କୌଣସି ବି ଅସୁବିଧା ହେଇ ନଥାଏ। ଏଇ ବର୍ଷା ପାଣି ରେ ହିଁ ସବୁତକ ଭଲ ଭାବରେ। ପାଣି।
ପାଇପାରିବେ ତ ସେ ଭଲ ଫଳ ଦେଇଥାଏ। ତାରି ଭିତରେ ଆମର ପନିପରିବା ଭିତରେ ଆସୁଛି ବାଇଗଣ ଆସୁଛି।
ଆଚ୍ଛା।
ଆପଣ ଆପଣଙ୍କୁ ପସନ୍ଦ ସାର୍ ବାଇଗଣ।
ହଁ ସାର୍ ବହୁତ୍ ପସନ୍ଦ୍। ମତେ।
ଠିକ ଅଛି ସାର୍ ଆପଣଙ୍କ ପାଇଁ ଲମ୍ବା ବାଇଗଣ।
ଆଜ୍ଞା ସାର୍ ଆମେ ପୋଡ଼ିକି ଖାଇବୁ ସେଇଟା ଆଉ।
ଠିକ ଅଛି ସାର୍ ତା ସହ କଦଳୀ ବି ଆମର ଚାଷ ହଉଛି କଦଳୀ ବି ବିଭିନ୍ନ ପ୍ରକାର ଅଛି। ଗୋଟେ ତରକାରୀ କଦଳୀ କୁହନ୍ତି ସାର୍ ଆଉ ଗୋଟେ କାଠିଆ କଦଳୀ ବୋଲି କୁହନ୍ତି।
ଆଜ୍ଞା ସାର୍ ଆମକୁ କାଠିଆ କଦଳୀ ବହୁତ ପସନ୍ଦ ଥାଏ।
କାଠିଆ କଦଳୀ ବହୁତ ପସନ୍ଦ ପସନ୍ଦ ଯେ ସାର୍ ତାର ଆକାର ଆ। ଆକୃତି ଟିକେ ଛୋଟ ରହିବ। ତା ତୁଳନାରେ ବଡ଼ ରହିବ ଉ-ଆମର ତରକାରୀ କଦଳୀ ଟା।
ତାହେଲେ ଆମେ ତରକାରୀ। ତରକାରୀ କଦଳୀ ନେଇଯିବା ବ୍ୟ-ବ୍ୟଞ୍ଜନରେ ତାକୁ ବ୍ୟବହାର କରିବା।
ଠିକ ଅଛି ସାର୍ ଆପଣଙ୍କ ପସନ୍ଦର ଆପଣ। ପାଇପାରିବେ ଆ ଆପଣ ଆସନ୍ତୁ ଥରେ ଆମ ଗାଁ। ଆମ୍-ଆମ ଘରକୁ ଆସନ୍ତୁ। ବୁଲି ଆପଣଙ୍କ ପାଇଁ ସବୁତକ ମୁଁ ତୋଳିକି ରଖିଦେଇଥିବି।
ଆଜ୍ଞା ଆ-ଏ ଯୋଉ ବାଇଗଣ କହିଲେ। ବାଇଗଣ ଆଉ ବାଇଗଣର ବ୍ୟଞ୍ଜନ ଆପଣଙ୍କୁ କଣ ଭଲ ଲାଗେ। ଛଣା ନା ପଡ଼ା। ନା ଆଉ ତରକାରୀ ରେ।
ହୁଁ। ଦେଖନ୍ତୁ ଆଜ୍ଞା ବାଇଗଣରେ ବିଭିନ୍ନ ପ୍ର- କାର ଆମେ ଖାଦ୍ୟ ପ୍ରସ୍ତୁତ କରିପାରିବା ତା-ତା ମଧ୍ୟରୁ। ମତେ ଭଲ ଲାଗେ ଉ-ବାଇଗଣ। ହୁଁ ପଡ଼ା ପଡ଼ା ଭାଇଗଣ ଟାକୁ ବହୁତ ଭଲ ଲାଗେ ସାର୍।
ଆଚ୍ଛା ଆଚ୍ଛା ସେଥିରେ କଣ ଆପଣ ମିକ୍ସଚର ଟିକେ ମିଶେଇକି ଖାଆନ୍ତି କି।
ଆ ଯଦି ତାକୁ ମିଶେଇବା ସ୍ଵାଦ ଟା ଦୁଇ ଗୁଣ ହେଇଯିବ ତାର ନିହାତି ଭାବେ ମୁଁ। ହୁଁ ମିକ୍ସଚର ଟାକୁ ତାରି ଦେହରେ। ମିଶେଇକି ଖାଇବାକୁ ପସନ୍ଦ କରିବି।
ତା ସହିତ ଆପଣ ଟିକେ କିଛି ମାତ୍ରାରେ ଏ-ଅଳପ ବିନ୍ଦୁ ତିନି ବୁନ୍ଦାଏ ଏ-ସରିଷ ତେଲ। ଆଉ କିଛି ଲେମ୍ବୁ ଚିପିଡ଼ି ଦେଲେ ପୁଣି ଆଉ। ଧନିଆ ପତ୍ର ଟିକେ କାଟିିକରି ପକାଇଲେ ବାହୁ ବହୁତ ସୁନ୍ଦର ଭାବରେ। ଏ-ଆନନ୍ଦଦାୟକ ଚକଟାଟିଏ ହେବ ଆଉ ଆପଣ। ଏ ଦୁଇକୁରି ଉଁ ଭାତ ଖାଇପାରିବେ।
ଧନ୍ୟବାଦ ସାର ସମ୍ପୂର୍ଣ୍ଣ ଏକ ସୁନ୍ଦର। ବିବରଣୀ ଦେଇଥିବାର ମୁଁ ତାକୁ। ଏବେ ବନେଇବାକୁ ଚେଷ୍ଟା କରିବି ସାର୍।
ଆଜ୍ଞା ଆଜି ପାଇଁ ତ ସମୟ ହେଇଯାଇଛି। ଆଉ କେତେବେଳେ କଥା ହେବା ରହୁଛି।
ସାର୍ ଆଉ କିଛି ସେ ଦୁଇ ପଦ କହିଥାନ୍ତି
ଆ ନିଶ୍ଚିତ ବାଦ କୁହନ୍ତୁ
ତ ଆପଣ କଣ କହୁଛନ୍ତି ଏଇ ବର୍ଷା ପାଗକୁ ଦେଖିକି ଆମର ସେଇ ଭ ଭୋଜି କାର୍ଯ୍ୟକ୍ରମ ଟା କହୁଥିଲି କଣ ଯିବା ପାଇଁ ଚାହିଁବେ ଯଦି ଆମକୁ ଏକ ନିର୍ଦ୍ଦିଷ୍ଟ ସୂଚନା ଦେବେ ସାର୍
ଆଜ୍ଞା ସାର୍ ନିଶ୍ଚିତ ଭାବରେ ଏ ବିଷୟରେ ମୁଁ ହଁ ଆପଣଙ୍କ ସାଙ୍ଗରେ କଥା ହୋଇ ମୋତେ ବହୁତ ଆନନ୍ଦ ଲାଗିଲା ଆପଣଙ୍କୁ କେମିତି ଲାଗିଲା?
ଆଜ୍ଞା ସାର୍ ବହୁତ ଖୁସି ଲାଗିଲା ଏମିତି ଆମର କଥା ଜାରି ରହିବ ଆଶା କରିବି ଆପଣ ଭଲରେ ଥାନ୍ତୁ ଭଲରେ କଥା ହୁଅନ୍ତୁ
ଆଜ୍ଞା ସାର୍ ରହିଲି ନମସ୍କାର।
ନମସ୍କାର।